ହୁମ୍
କଣ କରୁଚ?
ଏବେ ଚାହା ପା ଟିକେ କରିକି ଦେଲି ବାପା ବୋଉ ହକାଙ୍କୁ।
ହୁଁ।
ହ ସନ୍ଧ୍ୟା ଦେଇକି ଆସିଲି ଆସିକି ଏ ଜଷ୍ଟ ବସିଛି ଆଉ ଟିକେ ପରେ ରୋଷେଇବାସ ଆରମ୍ଭ ହବ ଆଉ।
ଉହୁଁ ମାନେ ଏବେ ତମେ ଶାଶୁ ଘର ଅଛ ନାଇଁ କି? ନା ବାପଘରେ?
ଶାଶୁଘରେ।
ଭାଉ ତମ ଭାଇମାନେ କଣ କରନ୍ତି?
ବଡ ଭାଇ ଗାଡି ଟ୍ରକ୍ ଚଲାଉଛି। ସାନ ଭାଇ ମେସିନ ଚଉଛି ଯେସିପି ଚଲାଉଛି ଆଉ କମ୍ପାନୀରେ ଅଛି ଆଉ।
ଆଉ ତମ ସାନ ଭାଇ କୋଉଠି ଅଛନ୍ତି?
କେବେ ପୁଅ ଘରେ ଅଛି ଆଉ।
ଓହୋ ଯବ୍ କୋଉଠି କରନ୍ତି?
କର୍ଣ୍ଣାଟକ ରେ।
କର୍ଣ୍ଣାଟକ ଏତେ ଏତେ ଦୂର କଣ ପାଇଁ ଗଲେ?
ଗଲେ ଯୁଆଡେ ତାଙ୍କ ସୁବିଧା ହେଲା ସେଟା ଗଲେ ଆଉ।
ପାଖେରେ ତ ଏତେ କମ୍ପାନୀ ମାନ ଅଛନ୍ତି।
କମ୍ପାନ ଫମ୍ପାନି ଅଛନ୍ତି ସେମାନେ ଲୋକାଲ ପିଲା ରହିଗଲେଣି ପ୍ଲାନ୍ ଫ୍ଲାନ ତାକୁ ଟିକେ ହେତେ ଇଏ ନୁହଁ ବୋଲି ସିଆଡେ ଯାଇକି ଗୋଟେ କମ୍ପାନୀ ଭଲ କମ୍ପାନୀ ମିଳିଲା ସେଠି ଯାଇକି ରହିଆସିନି ଆଉ।
ଓହୋ।
ଆଉ ତମେ ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟା ବେଳେ ଖାଇଥିଲି ଯୋଉ ଚାହା।
ହୁଁ।
ଉ ମୁଢ଼ି ମିକ୍ସଚର।
ହୁଁ।
ଘରେ ଦେଇଥିଲେ ବରା ଆଉ ମିଠା ମିଠି ଦେଇଥିଲେ। ସମସ୍ତେ ସାଙ୍ଗ ହେଇକି ତାକୁ ଖାଇଲୁ ଆଉ।
ଉଁ ହୁଁ ଏବେ କାମ କରୁଛ ନା ସଇଲାଣି କାମ?
ଉଁ ହୁଁ କାମ ଆଜି। ମୋ ଦେହ ଖରାପ ବୋଲି କାମ ଆଜି ପିଲା ମନା କଲେ କାମ କରିବା ପାଇଁ। ବ ଯକି ଖଇଜା ଖାଇଦେଲେ ଆଉ ସେଥିପାଇଁ କାମ କରିନି। ଆଉ ଉଁ କାମ ପିଲାମାନେ କହିଲେ କହିଲେ ଦେହ। ଖରାପ ଅଛି ତମେ କାମ କରନି ବସ। ସେଥିପାଇଁ କାମ କରୁନି ଆଉ।
ହୁଁ ହୁଁ ଆଉ ର ରଜରେ ଏ ବର୍ଷ ରଜ କେମିତି ସେଲିବ୍ରେଶନ କଲ ରଜରେ କୁଆଡେ ଯାଇଥିଲ?
ଏ ବର୍ଷ ରଜରେ ଢେଙ୍କାନାଳ ଆ-ଆସିଥିଲି। ଆଉ ଢେଙ୍କାନାଳରେ ରଜ ଭଲ। ମାନେ ରଜ ମହୋତ୍ସବ କରୁଥିଲେ ଭଲ ଇଏରେ କଟିଥିଲା। ହେଲେ ସେ ଫାର୍ଷ୍ଟ ଆୱାର ତ ଯାହା ଯେମିତି ରଜ ସେଲିବ୍ରେସନ ହେଲା। ସେଖେଣ୍ଡବା ରେ ଯୋଉ ବର୍ଷା ହେଲା ତ। ରଜ ଆଉ ଭଲ ସେ ଏଞ୍ଜୋଏ କରି ହେଲାନାହିଁ। ତାପରେ ଫାର୍ଷ୍ଟ ସେକେଣ୍ଡ ଦିନ ଗଲା ଥାର୍ଡ ଦିନ ମୋର ଗୋଟେ ଆକ୍ସିଡେଣ୍ଟ ହେଇଗଲା ସେ ଢେଙ୍କାନାଳ ରେ।
ହୁଁ।
ଉଁ ତାପରେ ଟିକେ ଦେହ ଖରାପ ବସିଛି ଆଉ। ରଜ କିନ୍ତୁ ଭଲ ସ ସେଲିବ୍ରେସନ ଭଲ ହେଇଛି ଭଲରେ ଭଲରେ ରଜ ଇଏ ହେଇଛି।
ହଁ
ତମର କେମିତି ରଜ ସେଲିବ୍ରେସନ କଲ?
ହଁ ସେମିତି କଲୁ ଫାର୍ଷ୍ଟ ରଜ ଦିନ ତ ସେ ବ ମେଘ ବର୍ଷା ହେଲା ସେକେଣ୍ଡ ରଜରେ ବି। ଏ ବର୍ଷା ଫର୍ଷା ହେଲା।
କଉ କଉଠି ଥିଲ ବର୍ଷ କୋଉ ଜାଗାରେ ବ ଥିଲା ବର୍ଷା ହେଲା?
ବାପ ଘରେ ଥିଲି।
ଉଁ ହୁଁ।
ତାପରେ ଲାଷ୍ଟ ରଜରେ ତ ଟିକେ ହଉଛି ମନ ଖରାପେ ର ରଜ ସେଲିବ୍ରେଶନ କରିପାରିଲୁନି ଆଉ ଫାର୍ଷ୍ଟ ସେକେଣ୍ଡ ର ରଜରେ ତ ଅ ହଉଛି ବର୍ଷା ହେଲା ବି ରଜ ଏତେ ବି ଏଇ ବର୍ଷ। ସେଲିବ୍ରେସନ କରିଛୁ କିନ୍ତୁ ବର୍ଷା ଯୋଗୁ ଟିକେ ଭଲସେ ହେଇପାରିଲାନି ଆଉ।
ଆଉ ଦୋଳି କେତେ କଣ ଦୋଳି ଖେଳିଛ?
ହଁ ଏମିତି ଟିକେ ଅଧେ ଖେଳିଛୁ ଦୋଳି ଆଉ।
ଟିକେ ଅଧେ କାଇଁ ବେଶୀ ଖେଳିଲନି।
ଖେଳିଲୁନି ଖ ଯଉ ଗ ମେଘ ବର୍ଷା ହେଲା ତ ଉପରଓଳିଆ ଖରା ବେଳେ ତ ଯୋଉ ଖରା ହଉଛି। ରେଖେ
ରଜ ତ ରଜ ତ ଦୋଳି ହେଲା ମେନ। ଆଉ କଣ କଣ ପିଠା ଖାଇଥିଲ। କଣ କେମିତି
ହଁ ପୋଡ ପିଠା ପୋଡ ପିଠା ହେଇଥିଲା। ଚ କକୁଳି ପିଠା ହେଇଥିଲା। ଆଉ ଲାଷ୍ଟ ରଜ ଦିନ ବରା ଫରା ପାମ୍ପଡ ଫାମ୍ପଡ ହଁ ସେ ସବୁ ସିଷ୍ଟମ ଘରେ ହେଇଥିଲା। ଖାଇଥିଲୁ ଆଉ।
ବଡ ପେଟ ପିଠା କେମତି କଣ ପୋଡ ପିଠା କେମିତି କଣ ମାମା ବନେଇଥିଲେ ତମର।
ପୋଡ ପିଠା କେମିତି ବନେଇଥିଲେ ହେଟା ତ ମୁଁ ଜାଣିନି ସେ ରେସିପି ଟା। କଣ ଚାଉଳ ଚୁନା ହେଇଥିଲା। ନଡିଆ ସେଥିରେ ପଡିବ ଅଁ ଯୋଉ ଗୁଜୁରଟ ମାନେ ଗୁଜୁରାଟ ନା ନବମ ଫବଙ୍ଗ କଣ ପଡେ ତେଜପତ୍ର ଉଁ ମାନେ ଗୋଡ ଚିନି କଣ ପଡେ। ହଁ ତାକୁ ହଉଛି ଉ କଣ କରିକି ତେଲ ଦେଇକି ସେଟା ମାନେ ପ ପତ୍ର କଦଳୀ ପତ୍ର ପତ୍ର ଦେଇକି ମାନେ କଡେଇରେ ବସେଇକି ପୋଡନ୍ତି ସେ ପିଠା ଟା। ସେ ଭିତରେ ଭିତରେ ଇଏ ହେଇଯିବ। ତାପରେ କଣ ନିଆଁ ରଡ ନିଆଁ ଦେଇ ଦେଇଥାନ୍ତି। କରନ୍ତି ମୁଁ ତ ଏତେ ପୋଡ ପିଠା କେବେ ଜାଣିନି ରେସିପି। ଯାହା ପଡିଥିଲା ସେଥିରେ ନଡିଆ ପଡିଆ ପଡିଆ କାଟିକି ପକାନ୍ତି। କାଜୁ ଏସବୁ ଜିନିଷ ପକାନ୍ତି। ପକେଇକି ସେଟା ପୋଡ ପିଠା କରନ୍ତି ଆଉ।
ତାପରେ।
ତାପରେ ଆଉ କଣ।
ଆଉ ଆଉ କଣ କଣ ରୋଷେଇ ଶିଖିଛନ୍ତି ଆପଣ।
ଶିଖିଛି ଆଉ ଘରଣୀ ହିସାବରେ ଯାହା ଯାହା ରୋଷେଇ ଶିଖୁ କରନ୍ତି ସବୁ ଅଳ୍ପ ବହୁତ ଶିଖିଛି ଆଉ।
ମ ବୁଝିପାରିଲେନି। ଘରଣୀ ହିସାବରେ ମାନେ କେମିତି କଣ?
କଣ ରୋଷେଇ ଶିଖିଛନ୍ତି। ପୁଣି କଣ ଇଏ ସେଟା କୁହନ୍ତୁ ଟିକେ ଦେଖିବା ଶୁଣିବା।
ହୁଁ।
ଏ ଘରଣୀ ହିସାବରେ ହାଉସ୍ ୱାଇଫ୍ ତ ଆପଣ କହୁଛନ୍ତି ନା।
ହଁ ଭାତ ଡାଲି ତରକାରୀ ହଉଛି ଚିକେନେ ମା
ଘର ଚାରି ଚାରି ଜଣ ମଣିଷ ଖାଁ ଚାରି ଜଣ ମଣିଷ ଖାଇବି।
ହୁଁ।
କେତେ ଚାଉଳ ପକେଇଲେ ହବ ଚାରିଜଣ ମଣିଷକୁ।
ଆ ଚାରି ଜଣ ମଣିଷରେ ଆମର କିଲେ ଚାଉଳ ପଡୁଛି। ହେଲେ ଚାଉଳ ସେଥିରେ ଆମେ ମୋର ଝିଅ ଜଣେ ଆଉ ମୋ ଭଣଜା ଟେ। ସିଧି ଜ ଛୋଟ ଛୁଆ ଆଉ। କିଲେ ଚାଉଳ ତ ଆମର ଖିଆ ହଉନି। ଚାରି ଜଣ ହାର୍ଲି ମାନେ ଗଣ୍ଠ ଉପରକୁ ଖାଇବେ। ଆଉ ଯୋଉ ଅଳ୍ପ ଗଲା ସେଟା ପଖାଳ କରିଦଉଛୁ ତାର ଦିନକୁ ଜଣେ କିି ଦି ଜଣ ଖାଇଲା ଭଳିଆ। ମାନେ ଚାରି ଜଣ ଖାଇଲା ବେଳେ ଆମର କିଲା ଚାଉଳ ଛୋଟ ଛୁଆ ଦି ଜଣ ଅ ଛନ୍ତି ଟୋଟାଲି ବିଲେ ଚାଉଳ ବସୁଛି। ଗେଷ୍ଟ ଫେଷ୍ଟ ଏକ୍ସଟ୍ରା ବନ୍ଧୁବାନ୍ଧବ ନଣଦ ଫଣଦ ରହିଲେ ସେ ଅଧିକା ଚାଉଳ ପଡୁଛି ଆଉ।
ଆଉ ଧର ଚାରି ଜଣ ମଣିଷ କୁ କେତେ ଡାଲି ହେବ।
ଡାଲି ସେ ଶହେ ପଚାଶ ଗ୍ରାମ୍ ଶହେ ଗ୍ରାମ୍ ସେଥିରେ ପନିପରିବା ପକେଇଦେଲେ। ସବୁ ସବୁ ପନିପରିବା ଯଦି ପଡିବ, ତାହଲେ ପଚାଶ ଗ୍ରାମ ଖଣ୍ଡେ ଆମର ଡାଲି ଖର୍ଚ୍ଚ ହବ ଆଉ କି ପଚିଶ ଗ୍ରାମ ଭଳିଆ ଆଉ ଯଦି ଖାଲି ଡାଲି ହବ ତ ସେ ଶହେ କି ଦେଢ଼ଶହ ଗ୍ରାମ ଭଳିଆ।
କିଲେ ଚିକେନ ଆଣିବା ହେଲାକି, କିଲେ ଚିକେନ ଆଣିବା। ଆମେ ପାଞ୍ଚ ଜଣ ମଣିଷ ଅଛନ୍ତି
ହୁଁ।
ଛଅ ଜଣ ମଣିଷ। ଅଛନ୍ତି, ମାନେ ରୋଷେଇ ହବ ସେଟା କେତେ ଲେଖା ଭାଗ ପଡିବ ଜଣକା?
ପାଞ୍ଚ କିଲୋ ମାନେ, ଯିଏ ଯେତିକି ଖାଇ ପାରିଲ ନା ଭାଗ କଣ ପଡିବ। ଚି କିଏ ଅଧିକା ଖାଇ ପାରିଲା। କମ ଖାଇ ପାରିଲାଣି, ସେଟା ଏମତି ଭାଗ କହିହେବକି?
ଧର ସପୋଜ ଆମେ ଧର ସମସ୍ତଙ୍କୁ ସମାନ ବାଣ୍ଟ କରିଦବା ନା?
ସମାନ ବାଣ୍ଟରେ ହେଲେ ଆ ଯୋଉ ଅଧ ବେଲି କଣ ଅଧ, କଣ ଅଧ ବେଲି ଯୋଉ କଂସା କୁହନ୍ତି, ଅଧ କଂସିିଆ। ସେଇଥିରେ ଆଳୁ ଯଦି ପକେଇଥିବ, ଆପଣ, ଆଳୁ ଝୋଳ ଚିକେନ ମାନେ ଅଧ ଅଧ କଂସେ ଏ ମାନେ ହବ ପାଞ୍ଚ ଭାଗ କରିଦେଲେ, ଅଧ ଅଧ କଂସେ ସେ ଆଳୁ ଝୋଳ ଚିକେନ କି ଅଧ ଅଧ କଂସେ ସେ ଭାଗ
ଆଉ ଧର ଆଉ ଗୋଟେ ରେସିିପ୍ ଧର ଅ କରିବା କଣ କହିଲ ଧର ମିଲମିକର ତରକାରୀ ହଉ କି ମିଲମେକର ଯୋଉ କଷା ହଉ କି ଝୋଳ ହଉ, ହେଲାକି? ସେଟା କେମିତି କଣ କରାହୁଏ?
ଫାଷ୍ଟ ତ ଆମର ସୋୟାବିିନକୁୁ ଭେଦେଇ ଦିଆଯିବ, ପାଣିରେ ଗରମ ପାଣି ହଉ ଉଷୁମ ପାଣି ରେ ଭେଦା ହବ, ତାକୁ ମାନେ ଦଶ ମିନିଟ ପାଞ୍ଚ ମିନିଟ, ଭଳିଆ ଭେଦା ହେଇ ଛଡା ହବ। ସେ ପୁରା ଭେଦିକି ପୁରା ସ୍ମୁଥ ହେଇ ସାରିଲା ପରେ, ତାକୁ ଚିପୁଡ ଗୋଟେ ଅଲଗା ପ୍ଲେଟ କୁ କଢା ହଉଛି, ଧର ଆଳୁ କଟା ହେଇକି ବା ସିଝା ହେଇକି ଆଳୁ। ଇଏ ହବ, ଉଁ ତାପରେ ଗ୍ୟାସ୍ ଅନ୍ ହେଇକି ତେଲ ପକା ହବ, ମାନେ ସରି ଗ୍ୟାସ୍ ଅନ୍ ହେଇକି କଡେଇ, ସେ କଡେଇ ପରେ ତେଲ ହଁ ପକା ତେଲ ତତଲା ପରେ ସେଥିରେ, ଆମର ଯାହା ଯେମିତି ହଉଛି ମସଲା ହେଇଥିବ ଅଦା, ରସୁଣ, ପିଆଜ ପେଷ୍ଟ ପକାଇକି ତାକୁ ତାପରେ ସେ କଷା ହେଇଗ ହଁ ଜିରା। ରାଜ
ହୁଁ।
କେ ନ ତାକୁ ପକା ହବ ସେ ମ ସାରିଲା ପରେ ଉଁ ହଉଛି ସେ ସୋୟାବିନକୁ ପକେଇି ଟିକେ କଷିଦବୁ, କଷି ସାରିଲା ପରେ ତାପରେ କଷି ହେଇ ସାରିଲା ପରେ, ଯିଏ କଷା ଖାଇବ କଷା ରଖିଦବି, କଷା ନଖାଇବ ଅଳ୍ପ ଟିକେ ପାଣି ଦେଇକି ତାକୁ ଢାଙ୍କୁଣି ଦେଇଦବୁ, ସେ ସେ ଟିକେ ପ ସାରିଲା ପରେ ହଉଛି କାଢ଼ିଦବୁ, ସେ ହେଇଯାଇଥିବ କାଢ଼ିଦବୁ।
ଆମର ଧର ଭାତ ଟା ଆମେ ବସେଇବା ହେଲାକି ଭାତଟା ବସେଇବା କେତେ ଏତେ ସମୟ ଭାତଟା ବସାଇଲେ ହେଇଯିବ।
ଚାଉଳ ନେଇକି ପାଣି ଯଦି ରାତିଥିବ ଭାତ ଅଧଘଣ୍ଟେ ହବ କି ଯଦି ଏମିତି ମାନେ ଚାଉଳ ହୋଉଚି ମାନେ ବୋହୁତ ଦିନର ଚାଉଳ ରହିଥିବ ଆଉ ସେ। ଭାତ ଘଣ୍ଟାଟେ ଲାଗିବ ଭାତ କିନ୍ତୁ ଘଣ୍ଟାଟେ। ଆଜ୍ଞା।
ଆପଣ ଭଲ ଭଲ ଆନ୍ସର ଦେଇଥିବାରୁ ଥ୍ୟାଙ୍କୟୁ। ଜୟ ଜଗନ୍ନାଥ।
ହଁ। ଆଜ୍ଞା।